କଣ ଶୁଭୁଛି ମୋ କଥା
ହଁ ହଁ ଶୁଭୁଛି ଆପଣଙ୍କ କଥା କୁହନ୍ତୁ।
ହଁ ଆଚ୍ଛା ଆପଣ କଣ ଫ୍ରି ଅଛନ୍ତି।
ହଁ ହଁ ମୁଁ ତ ଏବେ ଫ୍ରି ଅଛି ଏବେ ହିଁ ମୁଁ ଏଇ ଖାଇକି ଆସିଲି ଆମର ଆଜି ଉପମା ହେଇଥିଲା ଆଉ ମଟର ତ ବୁଟ ତରକାରୀ ହେଇଥିଲା ଆଉ ହେଇଥିଲା ମକା ଆପଣଙ୍କର।
ହ ଆମର ଆଜି ପିଠା କରିଥିଲେ। ତା କ୍ଷୀର ଟିକେ ଖାଇଦେଲୁ କଦଳୀ ଦିଟା ଏମିତି ଖାଇଲୁ ଆଉ
ଓହୋ ଭଲ ଖାଦ୍ୟ ତଉ କ କଦଲୀ ତ ମାନେ ଦେହ ପାଇଁ ଭଲ। ହୁଁ
ହଁ
ହଁ ମୁଁ ଆଉ କଣ କହୁଥିଲି।
ହଁ କୁହନ୍ତୁ।
ମୁଁ କଣ କହୁଥିଲି କି? ହଁ ଶୁଭୁନି କି ଆପଣଙ୍କୁ।
ହଁ ହଁ ଶୁବୁଛି।
ହଁ ତ ମାନେ କହିଲା ବେଳେ ଚଢେଇକି ମାନେ ଜମା କହି ବେନି ଟିକେ ରହିଯିବେ ହେଲା ଯଦି କହିଚାଲିବେ କହିଚାଲିବେ। ଠିକ ଅଛି ବି ମୁଁ କହିଲେ ସମୟରେ ଆପଣ କହିଲେ ତ ଓଭରଲାପିଙ୍ଗ ହେଇଯାଉଛି ନା।
ଆଛା ଆଛା
ତ ମୁଁ କହୁଥିଲି କି ଆପଣଙ୍କ ଘର ପାଖରେ ଏବେ ଗୋଟେ ନୂଆ ମାନେ ଜଗନ୍ନାଥ ମନ୍ଦିରଟେ ହେଇଛି କି?
ହଁ ହଁ
ମାନେ ଟିକେ କହିବେ ତ ସେଇଟା ମାନେ କୋଉଟି ଆଡେ ହେଇଛି।
ମାନେ ଆମ ଘର ପାଖରେ ଗୋଟେ ଜଗନ୍ନାଥ ଆଶ୍ରମ ଅଛି।
ନା ନା ଏବେ ମୁଁ ପଚାରଥିଲି ଯୋଉ ବାଳ ବାଟି ଆଡେ ଯୋଉଠି ଦାରୁ ବାହାରିଛି ସେପଟେ କିଛି ହେଇଛି କି?
ହଁ ହଁ ହଁ ସେଠି ଆମର ସେ କଣ ହେଇଛି ଯୋଉ ଦାରୁ ବାହାରି ଥିଲା ହୁଁ ସେଇ ଜାଗାରେ ସେ ତ ଯେତେବେଳେ ପୂଜା ପାଠ ହେଇକି ସବୁ ଦାରୁ ଯାଇଥିଲା ଏଠି ବହୁତ ବରଣ ଧରଣ ପୂଜା ହେଇଥିଲା ବହୁତ ଲୋକ ହେଇଥିଲେ ପୁରୀରୁ ଆସିଥିଲେ ଏଠି ଦାରୁ କଟା ହେଇକି ଗଛରେ ଗାଡିରେ ଗଲା ତାପରେ ସେଇ ଜାଗାଟା ପୂଜରେ ପୂଜା ପୂଜି ଚାଲିଲା ତାପରେ ଏଇ ବର୍ଷ ସେଠି ମନ୍ଦିର ତିଆରି ହେଲା ମନ୍ଦିର ଟା ସେଇ ଦିନ ତିଆରି ହଉଥିଲା ଏବେତୀରେ ସେ ମନ୍ଦିରର ଶୁଭ ଦିଆଗଲା ମାନେ ପ୍ରତିଷ୍ଠା କରାଗଲା। କଇ ଦେଖି ଆଉ କଛ ଚା ହେଲା। ପୁରୀରୁ ସବୁ ଆସିଥିଲେ ଆସିକି ଏଠି ପୂଜାପାଠ ହେଲା ହେଲା ହେଲା ପରେ ବହୁତ ଲୋକ ବି ସେଦିନ ଯାଇ ସବୁ ଯାଇଥିଲେ ଭୋଜିଭାତ ବି ଆଇଟମ୍ ହେଇଥିଲା ସବୁ। ତେଣୁ ପୂଜା ପୂଜି ହେଲା ବର୍ତ୍ତମାନ ଗୋଟେ ପୁରା ପ୍ରସିଦ୍ଧ ସ୍ଥାନ ବୋଲି ଏଇଟା ହେଇଗଲା ପୁରାପୁରି।
ହଁ ସେଇଟା ବି ମୁଁ ଦେଖ ଦେଖିଥିଲି ଏଇ ମାନେ ୟୁଟ୍ୟୁବ ରେ ସମସ୍ତେ ଛାଡିଥିଲେ ଆମ ଘରେ ତ ସେତେ ପାଖ ନୁହେଁ କି ମୁଁ ଯାଇପାରିବି ଆପଣଙ୍କର ତ ଫିର ବି ପାଖ ହବ ଆଉ ଦାଉରୁ ଯେତେବେଳେ ବାହା ଥିଲା ସେଇଠିକି ମୁଁ ଯାଇଥିଲି ସେଇଠି ମାନେ ତିନିଟାକ ମାନେ ସବୁ ବାହାରିଥିଲେ ସେଠୁ ହିଁ ସବୁ କାଠ ଏମିତି ନେଇଥିଲେ ଆଉ ସେତେବେଳେ ତ ବହୁତ ଲୋକ ହେଇଥିଲେ ମୁଁ ତ କିନ୍ତୁ ସେତେବେଳେ ଛୋଟଟେ ହେଇଥିଲି ମୋର ଆଉ ସେତେ ସବୁ ମନେ ନାହିଁ ହେଲେ ଏବେ ଯୋଉ ମନ୍ଦିର ଟା କରିଛନ୍ତି ତାର ମାନେ ଆକାର ଟା ପୁରୀ ମନ୍ଦିରର ପୁରା ତ ସମାନ ନୁହଁ ସେଇ ହିସାବରେ କରିଛନ୍ତି ସେଇ କଲର ଯେମିତି ତାଙ୍କର ହୁଏ ଆଉ ମୁଁ କଣ ଶୁଣିଥିଲି ସେଇ ମନ୍ଦିର ଭିତରକୁ ବି ଫୋନ ନବା ଆଲାଉ ନାହିଁ ଆଉ ସେଇଠି ଗୋଟେ ଏମିତି ଚକ ଭଳିଆ ବୋଧେ କରିଛନ୍ତି ଆହୁରି ଗୋଟେ ମାନେ ମୂର୍ତ୍ତି ଟା ରଖିଛନ୍ତି ଜଗନ୍ନାଥଙ୍କର ବଡଟେ ମାନେ ସେ ମନ୍ଦିର ଭିତରେ ତ ତିନି ମୂର୍ତ୍ତି ଅଛନ୍ତି ତା ବାହାରେ ବି ଗୋଟେ ସେମିତି ବୋଧେ କରିଛନ୍ତି। ମୁଁ ଏଇଗୁଡା ସବୁ ଦେଖିଥିଲି ଏଇ ଫଟୋ ଭିଡିଓରେ ମୁଁ ତ ଯାଇନି କେବେ ଗୋଟେ ଗଲେ ଯିବା ଦେଖିବା ସେଇଠି ବୁଲିକି ଆସିି ଆସିବା
ହଁ ଆପଣ କେବେ ଗୋଟେ ଆସନ୍ତୁ ଯିବେ ସେ ଜାଗା ଦେଖିବେ କେମିତି ହେଇଛି ପୁରା ଆପଣ କେମିତି ଆକୃତିର ତିଆରି ହେଇଛି କେମିତି ଠାକୁରଙ୍କ ପୂଜା ହଉଛି ନୀତିକାନ୍ତି ହଉଛି ବହୁତ ସାରା ଲୋକ ଆସୁଛନ୍ତି ହୁଁ ସେଠିକେ ଦେଖିବ ବହୁତ ଲୋକ ଟିକେ ଆସୁଛନ୍ତି। ପୂଜା ପାଠ ବି ହଉଛି ହଁ ସବୁପକାର ବ୍ୟବସ୍ଥା ପୂଜା ସାମଗ୍ରୀ ଦୋକାନ ଅଛି ଆପଣ ସେଠି ଠାକୁରଙ୍କର ପ୍ରସାଦ ବି ତିଆରି ହଉଛି ଆପଣ ଖାଇପାରିବେ ବହୁତ ଆପଣ ଆସନ୍ତୁ କେବେ ଆପଣ ଗଲେ ସେଠି ବୁଲିକି ଦେଖିବେ ଏ ପ୍ରଭୁଙ୍କର ମହିମା କେମିତି ଏଠି ଦାରୁ ବାହାରିଥିଲା ଦାରୁ କଣ ଠାକୁର ମାନେ ବାହାରି ଥିଲେ ଏଠି ହଁ ସେଠି ଯୋଉ ଗଛଟି ଥିଲେ ଠାକୁର ଥିଲେ ସେଇଠୁ ହଁ ସେ ସ୍ଥାନଟାକୁ ବର୍ତ୍ତମାନ ପବିତ୍ରମ ସ୍ଥାନ ବର୍ତ୍ତମାନ ପ୍ରଭୁଙ୍କର ଗୋଟେ ସେଠି ପୂଜା ପାଇଲେ। ଆଉ ଆପଣ ଦେଖିବେ ଆପଣ ଯୋଉ କହିଲେ ମୋବାଇଲ ଆଲାଉ ନାହିଁ ଏ ମୋବାଇଲ ନେଇକି ପିଲାମାନେ ସବୁ ଫଟୋ ଉଠେଇ ତାକୁ ସବୁ ବାହାରେ ଇଆଡେ ସିଆଡେ କଲେ ଠାକୁରଙ୍କୁ ଗୋଟେ ଖରାପ ମାନେ ଇଏଥିରେ ଇଏ କରୁଛନ୍ତି ହୁଁ ତେଣୁ ପ୍ରଭୁଙ୍କୁ ସେମିତି ମୋବାଇଲ ସେଥି ପାଇଁ ଆଲାଓ କରାଯାଉନି। ତାପରେ ଆହୁରି ଗୋଟେ ଭୟ ଅଛି ମୋବାଇଲରେ ବମ୍ ବ୍ଲାଷ୍ଟ ବି କରିଦଉଛନ୍ତି। ତେଣୁ ସେ ବହି ବି ରହିଛି ହୁଁ। ତେଣୁ ମୁଁ କହିଲି ଆଲାଉ କରୁ ନାହାନ୍ତି ଆଉ।
ଯେମିତିକ ପୁରୀରେ ଆଗରୁ ସେମିତି ସବୁ କେସ୍ ଆସିଛି ନା ତ ମୋବାଇଲ ସେଥିପାଇ ତ ସେଠି ବି ଅଲଗ କରୁନାହାନ୍ତି ତାପରେ ଲିଙ୍ଗରାଜରେ ବି କରୁନାହାନ୍ତି ଏଇଟା ଗୋଟେ ତରଫରୁ ଭଲ ବି ହେଲା କାରଣ ମୋବାଇଲ ନେଇକି ଯଦି ଭିତରକୁ ଯିବେ ଏବେ ତ ନୂଆ ହେଇଛି। ପୁଣି ଯୋଉଠି ଦାରୁ ବାହାରି ଥିଲା ଲୋକ ତ ସବୁ ଆସିବେ ନା ଦୂର ଦୂରରୁ ଦେଖିବା ପାଇଁ ଏତେ ଲୋକ ଠେଲା ପେଲାରେ ମାନେ ଯଦି ହେଇଗଲା ଯଦି ଅଧିକ ଲୋକ ପୁଣି ହେଇଗଲେ ମୋବାଇଲ ଚୋରିର ବି ସମ୍ଭାବନା ଅଛି ଆଉ କିଏ କଣ ନେଇକି ପଳେଇଲା ଅଥରିଟି କଣ ଏତେ ଆଉ ତାଙ୍କର ଦେଖିପାରିବ କି ଏଇଟା ବି ଗୋଟେ ଦୃଷ୍ଟିରୁ ଭଲ କରିଛନ୍ତି ଆଉ ବି ମୋ ସାଙ୍ଗ ବି ଯାଇକି ଗୋଟେ କହୁଥିଲା ସେଇଠି ମାନେ ପୁରା ବହୁତ ସୁନ୍ଦର ସୁନ୍ଦର କରିଛନ୍ତି ମୁଁ ତ ଆଉ ଜାଣିିନଥିଲି କି ପୁରୀରୁ ଆସିଛନ୍ତି କି କଣ ସବୁ? ନହେଲେ ମତେ ତା ସମୟ ବି ହେଇନଥାନ୍ତା ଯିବା ପାଇଁ ମୋ ସାଙ୍ଗ ଗୋଟେ ଦେଖିକି ଆସିକି କହୁଥିଲା ତ ମୁଁ ବି ଆପଣଙ୍କୁ ପଚାରିଦେଲି କାରଣ ଆପଣଙ୍କ ଘରର ପାଖରେ ନା ସେଥିପାଇଁ।
ଆମ ଘରଠୁ ପ୍ରାୟ ଦୁଇ କିଲୋମିଟର ଗଡ ହବ। ଦୁଇ କିଲୋମଟର ଅଢେଇ କିଲୋମିଟର ଭିତ ରେ ହବ ପୁରା ପାଖାପାଖି ନଈ ଅଛି ସେଠି କୁଆଖାଇ ନଈ ସେ କୁଆ ଖାଇ ନଈ ପଠାରେ ବି ସେଟା ହେଇଛି। ବହୁତ ଖୋଲା ଜାଗା ବହୁତ ବଡ ଜାଗାଟେ ବି ଆଉ ସେଠି ଆପଣ ଖାଲିରେ ବସିଲେ ଆପଣଙ୍କୁ ସେ ଗଛ ବହୁତ ସାରା ଗଛ ଅଛନ୍ତି ଗଛରେ ଆପଣ ସେଠି ପାଖରେ ବସିଲେ ଆପଣଙ୍କୁ ବହୁତ ଥଣ୍ଡା ଲାଗିବ ତାପରେ ସେଠି ଯୋଉ ମନ୍ଦିର ତିଆରି ହେଇଛି ଏବେ ଏମିତି ଜାଗା ସେଟା ହେଇଯାଇଛି ଆପଣଙ୍କୁ ଆପଣ କହିବେ ମୁଁ ଏଠି ରହିବି ଆଉ ଯିବିନି ଏଠି ମତେ ଖୁସି ଲାଗୁଛି ପୁରା ଖରା ଦିନେ ମାନେ ଆପଣଙ୍କୁ ଶାନ୍ତି ଲାଗିବ ଏଠି।
ହଁ ଗଛ ତ ଅଛନ୍ତି ମାନେ ଯୋଉଠି ଗଛ ପୁଳେ ଅଛି ସେଇଠି ତ ଭଲ ପବନ ଦଉଥିବ ଆମ ଗାଁ ରେ ବି ସେମିତି ଗୋଟେ ବର ଗଛଟେ ଅଛି ସେଟା ବହୁତ ବର୍ଷ ହେଲାଣି ସେ ବରଗଛ ଟା ସେଇଠି ସେମିତି ଏ ଖରା ବେଳେ ଯଦି ବସି ପଡିଲା ନା ମାନେ ତମକୁ ଲାଗିବନି କି ଏଇଟା ଖରା ବେଳେ ବୋଲି ଲାଗିବ କି ସନ୍ଧ୍ୟାରେ ଚାରିଟା ପାଞ୍ଚଟା ହେଇଛି ସେଇଠି ଏତେ ଜୋର ସେ ପବନ ଦଉଥିବ ଆଉ ଗୋଟେ ବି ବରଗଛ ଅଛି ବି ଆମର ଏଇଠି ହେଲେ ସେଇଠି କଣ କି କି ମାନେ ମାନେ ବଗ ମାନେ ତାଙ୍କର ପୁରା ବସିଛନ୍ତି ସେଇ ଉପରେ ତ ସେଥିରେ ତ ଆଉ ଆମେ ବସି ପାରୁନୁ ହେଲେ ଆର ବର ଗଛ ପାଖରେ ଆମେ ଶାନ୍ତିରେ ପୁରା ବସି ପାରୁଛୁ ମୁଁ ତ ଏଇ ଖରା ବେଳେ ବେଳେ ବେଳେ ପଳାଏ ବରଗଛ ପାଖରେ ଶୋଇ। ଶୋଇକି ତ ପଡିବ ଆଉ ତ ସେଇଠି ବି ସେମିତି ଗଛ ଲାଗିଛି ପୁଣି ମନ୍ଦିର ଟା ହେଇଛି ମନ୍ଦିର ଭିତରେ ଦର୍ଶନ କରିକି ଆସିକି ବି ସେଇଠି ବସିବାକୁ ବି ଭଲ ଲାଗିବ ଦୋକାନ ବଜରେ ସେମିତି କଣ ପଡିଛି କିଣା କିିଣି ଖାଇବା ପିଇବା।
ସବୁ ଅଛି ଆଜ୍ଞା ପୂଜା ସାମୟଗ୍ରୀ ଦୋକାନ ଆପଣଙ୍କ ସବୁ ପୂଜା ସାମଗ୍ରୀର ଜିନିଷ ପାଇପାରିବେ ଆପଣ ସେଠି ସରବତ ଦୋକାନ ପାଇପାରିବେ ତା ଛଡା ଆପଣ ଟିକେ ଦୂରରେ ଜଳଖିଆ ଦୋକାନ ହୋଟେଲ ସବୁ କାହିଁକନା ବାହାରୁ ଯୋଉ ଲୋକ ଆସିଛନ୍ତି। ଶିଖିବା ପାଇଁ ସେମାନେ ଜଳଖିଆ ଟିକେ ଖାଇବେ କି ହୋଟେଲରେ ଟିକେ ଖାଇବେ ଦିନମାନ ଥର ରହିଲେ ହେଠି ଠାକୁରଙ୍କୁ ପୂଜା କରିବେ କିଏ ଠାକୁରଙ୍କର ଗୋଟେ ପୂଜା କରିବାକୁ ଆସିଛି କିଏ ନେତ ବାନ୍ଧିବାକୁ ଆସିଛି କିଏ ଠାକୁରଙ୍କୁ କିଏ ଲୁଗା ପିନ୍ଧେଇବ କଣ ବିଭିନ୍ନ କାମରେ ଲୋକ ଯୋଉ ମାନସିକ କରିଥାନ୍ତି ସବୁ ଆସିଥାନ୍ତି। ତେଣୁ ସେମାନେ ରହିବେ ଏଠି ଦିନମାନ। ତାଙ୍କ ଛୁଆ ପିଲା ନେଇକି ଆସିଥିବେ ତେଣୁ ସେମାନେ ସେଠି ଜଳଖିଆ ଦୋକାନ ହୋଟେଲ କି ସରବ ଦୋକାନ ଖିଆପିଆ ବି ସେଠି କରିପାରିବେ ତା ଛଡା ସେଠି ସୁନ୍ଦର ଲାଗୁଛି ଆମର ସେ ମନ୍ଦିର ପାଖରେ କୁଆଖାଇ ନଦୀଟା ଯାଇଛି। ଆପଣ ସେଇ ଦୃଶ୍ୟ ଟା ଦେଖି ବହୁତ ବଢିଆ ଲାଗିବ।
ହଁ ମାନେ ମନ୍ଦିର ଟା ଅଛି ତା ପାଖରେ ନଈ ଯାଇଛି ଆଗରୁ ବି ସେମିତି ନଥିଲା କି ଯୋଉ କହୁଥିଲି କୋଣାର୍କ ପାଖରେ ବି ଯୋଉ ଧର୍ମ ମୁଣ୍ଡିମାରି ଥିଲା ନଈ ଟା ମାନେ ଆମର ଯୋଉ ମହୋଦଧିଟା ଯାଇଥିଲା ସେଇ ଏଇଟା ବି କେତେ ସୁନ୍ଦର ଲାଗୁଥିଲା ସେମାନେ କହୁଥିଲେ ତ ସେଟା ତ ଆମେ ଆଉ ଦେଖିପାରିଲେନି ଏଇଟା ତାହେଲେ ଦେଖି ହବ କାରଣ ମନ୍ଦିର ଟା ଯେହେତୁ ହେଇଛି ତା ପାଖରେ ନଈଟା କୁଆଖାଇ ନଈଟା ସେଟା ତ ବହୁତ ସୁନ୍ଦର ଲାଗୁଥିବ ଯେତେବେଳେ ସୂର୍ଯ୍ୟାସ୍ତ କି ସୂର୍ଯ୍ୟୋଦୟ ହଉଥିବ ସେଇ ନଜର ଟା ତ ଆହୁରି ବହୁତ ସୁନ୍ଦର ହେଇଥିବ ଆପଣ ମାନେ ଗଲେଣି ଦେଖିବାକୁ ସେ ଜାଗା ଟା ଆଉ କଣ କହୁଥିଲି କି ମାନେ କିଣା ବିକା ଦୋକାନ କଣ କିଛି ଅଛି ନା ଖାଲି ଏମିତି ପୂଜା ସାମଗ୍ରୀ ଦୋକାନ।
ନାଇଁ ନାଇଁ କିଣାବିକା ଦୋକାନ ବି ଅଛି ସେଠି ଠାକୁରଙ୍କର ମୂର୍ତ୍ତି ଫୁର୍ତ୍ତି ସବୁ ବିକ୍ରି ହଉଛି ଅଛି ସବୁ ଆଉ ଖାଇବା ଦୋକାନ ମନୋହରି ଜିନିଷ ସବୁ ବିକ୍ରି ହଉଛି ସବୁ ପୁରା ମାର୍କେଟ ଭଳିଆ ଗୋଟେ ହେଇଗଲାଣି ସେଠି
ଯାହା ହଉ ଭଲ ହେଇଛି ମାନେ ଗୋଟେ ପର୍ଯ୍ୟଟନ ସ୍ଥଳୀ ଗୋଟେ ହେଇଗଲା ସୁନ୍ଦରଟେ ଆଉ ମୁଁ ତ ନିଶ୍ଚିନ୍ତ ଯିବି ଏଇ ରଜ ବେଳକୁ ଯଦି ଗଲି ମୁଁ ଆପଣଙ୍କୁ କହିନଥିଲି କି ଭୋଜି କରିବା ବୋଲି ଶ ଖଚଛନ୍ତି ଆଡିକି କୋଉଠି। ହଁ ସେତେବେଳେ ଗଲେ ଆମେ ସେଇଆଡେ ବି ମାନେ ଟିକେ ବୁଲି ଦେଇକି ଆସିବା ବେଶୀ କି ସମୟ ନବାନି ଯେତିକି ଦରକାର ସେତିକି ହିଁ ଆମେ ବୁଲି ଦେଇକି ଆସିବା ସେପଟୁ।
ଠିକ୍ ଅଛି ଆପଣ ସମୟ ଆପଣଙ୍କର ଦେଖିକି ଟାଇମ ଯେତେବେଳେ ଦେଖିବେ ଫାଙ୍କା ଅଛନ୍ତି କାମଫାମ ବେଶୀ ନାହିଁ ଆପଣ ସେଇ ସମୟରେ ମୋତେ କଲ୍ କରିବେ ଯେ ଆମେ ଅମିକେଇ ଦିନ ଯିବୁ ଆପଣ ଆସିଲେ ମୁଁ ରେଡ଼ି ହେଇଥିବି ତାପରେ ଆସିଲେ ଆମେ ଭୋଜିଭାତ କରିବାକୁ ଯିବା ପ୍ରୋଗ୍ରାମ କରିବା କେତେ ଜଣ ଲୋକ ଯିବା ସବୁ ଜିନିଷ ପତ୍ର ପୁଣି କିଣା କିିଣି କରି ଆଉ ଯିବା ପ୍ଲସ ଏଇ ଠାକୁରଙ୍କ ସ୍ଥାନ ବି ବୁଲାବୁଲି ଏଇ ଠାକୁରଙ୍କ ସ୍ଥାନ ପାଇଁ ଗୋଟେ ଗୋଟେ ଦିନ ରଖିବାକୁ ପଡିବ ଆଜ୍ଞା।
ହଉ ତାହେଲେ ଠିକ ଅଛି ମୁଁ ରଖୁଛି। ପରେ କେବେ କ
ଠିକ ଅଛି।